ପା
ନମସ୍କାର କଣ କରୁଛ?
ମୁଁ ଏଇ ଆଜି ଟା ଆମର ଛୁଟି ଅଛି। ଅଫିସ୍ ସେଇଥିପାଇଁ ଘରେଥିଲି ଏବେ ଏ ପଢୁଥିଲି ଆଉ।
ଆଚ୍ଛା କଣ ପଢୁଛ?
ମୁଁ ଏଇ ଆମ ଠାକୁରଙ୍କ ବହି ପଢୁଥିଲି। ସେଇ ଉର୍ଜନା ଆସେ ଆମର ବୁଝିଲେ।
ଆଚ୍ଛା।
ଆଜ୍ଞା।
କଣ ଅଛି ସେ ବହିରେ?
ସେଥିରେ ଠାକୁରଙ୍କ ଜୀବନୀ, ଆଉ କି ଯୋଉ ଆମ ଠାକୁରଙ୍କର କିଛି ବି ମାନେ ଯୋଉ ହୁଁ କିଛି ଫେସ୍ ମାନେ ଇଏ ଉତ୍ସବ ହୁଏ। ସେଇ ସବୁ ସେଇଥିରେ ଥାଏ, ଠାକୁରଙ୍କ ଜୀବନୀ ବେଶି ଲେଖା ହେଇଥାଏ। ମାନେ ଯେମିତି ଆପଣଙ୍କର ଉଁ ଯେମିତି ଠାକୁର ଦୀନ ଠାକୁର ଯୋଉ ଅଛନ୍ତି ତାଙ୍କର ଜୀବନ କାହାଣୀ ଯାହାବି ଯୋଉ ଲେଖା ହେଇଥାଏ। ନା ସବୁ ଠାକୁରଜୀଙ୍କର ବୁଝିଲେ?
ହଁ, କ ମାନେ ସବୁ ଠାକୁରଙ୍କର ଏମିତି ଅଛି?
ଆଜ୍ଞା, ହଁ ସବୁ ଠାକୁରଙ୍କ ବହି ବି ଅଛି ନା, ବହି ଆସେ ଯୋଉ ଠାକୁରଙ୍କ ବହି ଯୋଉ ମିଳେ। ମାର୍କେଟ ରେ, ତ ସେଇ ଏମିତି ବହି ପଢୁଥିଲି ଠାକୁରଙ୍କର ଆପଣ ଯୋଉ ଠାକୁରଙ୍କର ଅଛି ଯାହା ବି ଅଛି
ଆତ୍ମ କାହାଣୀ ଥିବ ତାଙ୍କର, ମାନେ ତା ତାଙ୍କ ବିଷୟରେ
ଆଜ୍ଞ, ଆଜ୍ଞା।
ତାପରେ କିଏ କଣ ଅନୁଭବ କରୁଛନ୍ତି, ଆମର ବି ଏଠି ହଁ ଅନୁଭବ କରୁଛନ୍ତି, ଏଠି ଆମର ବି ବୁଢ଼ୀ ଠାକୁରାଣୀ ଅଛନ୍ତି। ସେ ବହୁତ ମାନେ ପ୍ରସିଦ୍ଧ ଏଠି। ଉଭା ହେଇଛନ୍ତି ବୋଲି କୁହନ୍ତି ସମସ୍ତେ, ପଥର ଅଛି ପାହାଡ ଉପରେ ଶୋଭା ହେଇଛନ୍ତି।
ଆଜ୍ଞା, ଆଜ୍ଞା।
ବହୁତ ଫେମସ୍
ଆଜ୍ଞା, ଆଜ୍ଞା। ହଁ ତାଙ୍କର ବି ତାଙ୍କର ବି ଅନୁଭବ ଥିବ, ସେଇଠି ଲୋକ ଯୋଉ ପୂଜା କରୁଥିବେ। ତାଙ୍କର ବି ଅନୁଭବ ଥିବ, ମା କେମିତି ତାକୁ କେମିତି ଦେଖା ଦେଇଛନ୍ତି କଣ କରିଛନ୍ତି। କେତେ ହେଲ୍ପ ହେଇ ଚ ମାନେ କରିଚନ୍ ଦୟା କରୁଛନ୍ତି ସେଇ ସବୁ ବି ହେଇଥାଏ ଆଉ।
ହଁ।
ବୁଝିଲେ?
ଆଉ କଣ ଆପଣ ପଢିଛନ୍ତି କଣ?
ମୁଁ ପଢିଛି ଆପଣଙ୍କର, ମୁଁ ତ ଏବେ ଏ ମୋର ଏମ ବି ଏ ଚାଲୁଛି, ବୁଝିଲେ? ଏମିତି ଚାଲିଛି କରୁଛି, ଏଇଠି ହିଁ କରୁଛି। ହଁ, ହୁଁ ପ୍ଲସ୍ ଟୁ ବି ପଢୁଛି, ପ୍ଲସ୍ ଥ୍ରୀବି ସରିଯାଇଛି ମୋର, ଏମ୍ ବିଏ କରୁଛି ଏବେ।
ମାନେ ପଢୁଛନ୍ତି, ଏପଟେ ଚାକିରି ବି କରୁଛନ୍ତି।
ଆଜ୍ଞା ଆଜ୍ଞା ପଢ଼ୁଚି ଆଉ ଚାକିରି ବି କରୁଛି, ମୁଁ ଏ ଚାକିର ଯୋଉ ପଢ଼ୁଚି ହେଟା ଡିଷ୍ଟାନ୍ସ ରେ କରୁଛି। ମାନେ ଦୂରରୁ।
ଆଚ୍ଛା, ଏକ୍ଜାମ ପାଇଁ ଖାଲି ଯାଉଥିବେ ଆଉ।
ଆଜ୍ଞା ହଁ ହଁ, କାମ ଛାଡିକିନା ଆଉ ଉଁ ସବୁବେଳେ ତ ହବନି ନା ଗୋଟେ ଥାଏ ଡିଷ୍ଟାନ୍ସ ଥାଏ ଗୋଟେ ରେଗୁଲାର ଥାଏ। ଆଉ ଡ଼ିସ୍ ରେଗୁଲାର ତ କରିହବନି, ଯେହେତୁ କାମ କରୁଛି। ଖାଲି ପାଠ ପଢୁଚି ଆଉ ଯେତେବେଳେ ଏକ୍ଜାମ ଅଛି ଏ ଆମର ଜୁଲାଇ ଲାଷ୍ଟରେ ଆଉ ଅଗଷ୍ଟ ଫାଷ୍ଟରେ ପାଞ୍ଚ ଛଅ ଭିତରେ ସରିଯିବ ଏକ୍ଜାମ ଅଛି। ଆମର ସେକେଣ୍ଡ ସେମିଷ୍ଟ।
ଖାଲି ଏକ୍ଜାମ ଦେଇ ଯାଆନ୍ତି ଏମିତି କ୍ଲାସ କେବେ ବି ଗୋଟେ ଦିନ କରନ୍ତିନି?
ନାହିଁ କ୍ଲାସ୍ ଆମର ଅନଲାଇନ୍ କ୍ଲାସ୍ ହୁଏ ପ୍ରାୟ।
ହଁ।
ଅନଲାଇନ୍ କ୍ଲାସ ହେଇଯାଏ ସେ ଲିଙ୍କ୍ ଦେଇଥାନ୍ତି ସେ ଲିଙ୍କ୍ କୁ କ୍ଳିକ୍ କଲେ ଅନଲାଇ କ୍ଲାସ ଆମର ଘଣ୍ଟେ ଦେଢଘଣ୍ଟା ହୁଏ ସବୁ ସବଜେକ୍ଟ ହୁଏ।
ଆଚ୍ଛା ଫୁଣି ଏକ୍ସଟ୍ରା ନେଉଥିବେ ନା ଯେଉଁ କ୍ଲାସ୍ କି କୋଚିଂ କଣ।
ନା ନା ସେଥିପାଇଁ ନାଇଁ ଆ ଗୋଟେ ସେ ଫିକ୍ସଡ୍ ଏମାଉଣ୍ଟ ନେଇଯାଆନ୍ତି ସେଇଟାରେ ହିଁ ଆପ୍ ପଣଙ୍କର ଅନଲାଇନ୍ କ୍ଲାସ ବି ଥାଏ ଏକ୍ଜାମ ବି ଥାଏ ସବୁ ଥାଏ ସିଡୁଲ ଟାଇପ୍ ର ଥାଏ।
ଆଚ୍ଛା ଏମ୍ ବି ଏ ପରେ ଫୁଣି କଣ କରିବ?
ଏମ ବି ପରେ ତ ଆଉ କିଛି ଭାବିନି ତାପରେ ଜବ୍ ଏମ୍ ବି ଏ କରିଦେଲେ ଆପଣଙ୍କର ଗୋଟେ ଡିଜିନେସନ କିଛି ବଢିକି ଆସେ। ବୁଝଲେ? ଏଥିପାଇଁ କୁଁ ଏମ ବି ଏ ଟା କରୁଚି ଆଉ ମାନେ ହାୟର କ୍ଵାଲିଫିକେସନ୍ ଆଉ ଜବ୍ ପାଇଁ ଆଉ।
ଆ ଜବ୍ ଲାଇନ ଇଚ୍ଛା ନାଇଁ ଯିବାପାଇଁ?
ନାଇଁ ଜବ୍ ତ କରିବି ଏମ୍ ବିଏ କରିଚି ମାନେ ତ ଜବ୍ ବିି କରିଆମ୍ ପଡିବ।
ଆଁ ବିଜନେସ୍ ବେଶୀ ଭଲଲାଗେ ବୋଧେ ଆଉ।
ବିଜନେସ୍ ଆ-ଦେଖିବା ଫ୍ୟୁଚରରେ ଆଗୁକୁ ଦେଖିବା ପାଇଁ ପଡିବ। ଆଗୁକୁ କଣ ହଉଚି କଣ ନାଇଁ ତ କିଏ ବି ଜାଣିନାହାନ୍ତି କଣ ହବ କଣ ନାଇଁ। ଆଗୁକୁ।
ଆଚ୍ଛା।
ଆପଣ କଣ କରୁଚନ୍ତି ଦିଦି?
ମୁଁ ହାଉସ୍ ୱାଇଫ୍। ମୁଁ ତ ପଢୁଥିଲି ପ୍ଲସଟୁ ପଢୁଥିଲି ବାହାଘର ହେଇଗଲା।
ଆଜ୍ଞା।
ପଢିବି ପାରିଲିନି ପଢିବା ପାଇଁ ନାଁ ବି ଲେଖେଇଥିଲି ପ୍ଲସ୍ ଥ୍ରୀ ଲେଖେଇଥିଲି କିନ୍ତୁ ଆଉ ଗୋଟେ ବାହାଘର ପରେ ଟାଇମ୍ ଟାଇମ୍ ନା ପଢିବା ପାଇଁ ବି ଏତେ ପଢି ପାରିନଥିଲି ଆଉ।
ଆଜ୍ଞା ଚେଷ୍ଟା କରୁନାହାନ୍ତି ଖାଲି ସମୟରେ ଆପଣ ଚେଷ୍ କୁହନ୍ତୁ କୁହନ୍ତୁ?
ନାଇଁ ବହି ବି ସବୁ ଆଣିପକେଇଥିଲି କିନ୍ତୁ ତାପରେ ଝିଅ ହେଲା ତାପରେ ଝିଅର ଦେହ ଖରାପ ସବୁବେଳେ ରହିଲା। ତା ନହେଲେ ମୁଁ ପଢିଥାନ୍ତି ମତେ ମତେ ଯୋଉ କଣ କହିଲେ ସାଇନ୍ସ ଅକଲଟ ସାଇନ୍ସ ମାନେ ଗୁପ୍ତ ବିଦ୍ୟା ଯେତେ ସବୁ
ଆଜ୍ଞା ଆଜ୍ଞା ହେଁ ହେଁ ହେଁ ହେଁ ହେଁ।
ଜ୍ୟୋତିଷ ଶାସ୍ତ୍ର
ଆଜ୍ଞା ଆଜ୍ଞା।
ସେଇସବୁ ପସନ୍ଦ ସେଇସବୁ ମୁଁ ବହି ପଢେ କି ନହେଲେ ଦେଖେ। ଭିଡୁଓ ଦେଖେ।
ଆଜ୍ଞା।
କିନ୍ତୁ ଆଉ ଏମିତି ପାଠ ପଢିକି କଣ କରିଆରେ ସେସବୁ ରେ ଆଉ ଧ୍ୟାନ ଯାଉନି ଘର ସଂସାର କଲା ପରେ ଆଉ କୋଉଠେ ମନେ ବି ତ ନାହିଁ ଅଧା କିଛି ଆଉ।
ଆଜ୍ଞା। ନାଇଁ ଦେଖନ୍ତୁ ଚେଷ୍ଟା କରନ୍ତୁ ଦେଖନ୍ତୁ ବହି
ଭାବୁଥିଲି ପ୍ଲସ୍ ଥ୍ରୀ ଟା କରିଦେବି କାରଣ ଏଠି ଯୋଉ ଉଁ କିଛି ବି ଚାକିରି କରିବା ପାଇଁ ହେଲେ ନା ପ୍ଲସ୍ ଥ୍ରୀ ଏବେ ଦରକାର ହଉଚି।
ଆଜ୍ଞା।
ତମେ ତାପରେ କିଛିବି କମ୍ପୁଟର କମ୍ପୁଟର ବି କରିଥିଲି କିନ୍ତୁ ଅ ମାନେ ଅଲଗା ବେଶୀ ବଡ କୋର୍ସ କରିନଥିଲୁ ଛୋଟିଆ ଟିଏ ପିଜିଡିସିଏ କଣ ଛୋଟ ମୋଟ କୋର୍ସ ଟା କରିଥିଲି ଯୋଉଟା କିଛି କାମ ଦେଲାନି ପ୍ଲସ୍ ଥ୍ରୀ ଦରକାର। ଭାବିଥିଲି ଲେ ଖିଥିଲି ତ ଗଲିନି ପୁଣି ଏଠେ ଆସିଲା ପରେ ସହରରେ ରହିଲା ପରେ ଭାବିଲ ଆଉ ଥରେ ପଢ଼ିବି। କନି ଭାବୁଚି ଏବେ ଏବେ ଯେମତି ତି ହେଲେ ପ୍ଲସ ଥ୍ରୀ ସାଠିପିକେଟା ଦରକାର ନା ଏବେ ଟ୍ରାଏ କରଛି ଅଲଗା ଜାଗ ଗୋଟେ ଜାଗାରେ। ଚାକିରୀ କରିବା ପାଇଁ ଏ ଯୋଉ ଏକ୍ଜାମ ପରୀକ୍ଷା ହୋଉଚି ତାଙ୍କ ହଲରେ ସେ ରୋହୁଛନ୍ତି। ସବୁ ସେହେ ଚେଷ୍ଟା କରୁଥିଲି ଯେ ସେ ପ୍ଲସ୍ ଥ୍ରୀ ହି କହିଲେ ତା ମୁ ପଳେଇ ଆସିଲି।
ଆଜ୍ଞା ଆଜ୍ଞା ଏ ଲେଖାନ୍ତୁ ଲେଖାନ୍ତୁ ଆପଣ ପଢ଼ନ୍ତୁ ହେଇଯିବ। ବୁଝିଲେ ଏ ଚେଷ୍ଟା କରନ୍ତୁ ହେଇଯିବ। ପଢ଼ିବା ଟା ତ ବୋହୁତ ଭଲ ଜିନିଷ ସ ତ କେବେ ବି ସରିବନି ଆଉ ସବୁ ଜାଗାରେ କାମ ବି ଦବ ପଢ଼ାଟା ଆପଣଙ୍କର।
ହଁ ସେଇଥିପାଇଁ ବା ସେ ପଢ଼ା ପ୍ଲ ଥ୍ରୀ ନାହିଁ ବୋଲି ଦି ତିନିଟା ଖଣ୍ଡେ ମୁଁ ମୋର ଯୋଉ ଚା କିରି ଗଲା ଭାରି ଗଲା ହେରି କଣ ଆସିଲେ ଅଛନ୍ତି ଆମର ଚିହ୍ନା ଜଣା କିଛି। ଉଁ କିନ୍ତୁ ସେଇ ପାଠ ପଢ଼ା ନାହିଁ ବୋଲି କରିପାରିଲିନି ଆଉ।
ଭଲ ହେଇଥାନ୍ତା ଆପଣ ଏମିତିକି ଏମ ବି ଟା ମାନେ ଯଦି ପ୍ଲସ ଥ୍ରୀ କରିଦେଇଥାନ୍ତେ ବୋହୁତ ବଢ଼ିଆ ହେଇଥାନ୍ତା ଆପଣ ଏବେ କୋଉଠି ଜବ କରିଥାନ୍ତେ କାର୍ଯ୍ୟରତ ରହିଥାନ୍ତେ। ଇଣ୍ଡିପେଣ୍ଡେଟଲି ରହିଥାନ୍ତେ।
ହଁ ଠିକ କଥା।
ଦେଖନ୍ତୁ ଚେଷ୍ଟା କରନ୍ତୁ ପ୍ଲସ ଥ୍ରୀ ରେ ନାଁ ଲେଖେଇବା ପାଇଁ।
ହଁ ପ୍ଲସ୍ ଥ୍ରୀ ନାଁ ଲେଖେଇକି କଣ କନ ଦେଖୀ କମ୍ପ୍ୟୁଟର ସାଇନ୍ସ ଯଦି କରିହବ କରିଦେବି ସେ ଏଠି ଆମର ଯୋଉ କମ୍ପାନୀରେ ବି ଝିଅ ମାନେ ବି ବୋହୁ ଚାକିରୀ କରୁଛନ୍ତି। କମ୍ପୁଟରରେ ଯାଉଛନ୍ତି ଭଲ ପେମେଣ୍ଟ ବି ଦଉଚନ୍ତି ଆରାମ ସେ। ଝିଅ ମାନଙ୍କୁ ଆଉ କଣ ବେଶୀ ଦରକାର ଯେତିକି ଦଉଛନ୍ତି ବହୁତ। ଠିକ ଠାକ ଦୋଉଚନ୍ତି।
ଆଜ୍ଞା ନାଇଁ ଆପଣ ବି ଚେଷ୍ଟା କରନ୍ତୁ ଚେଷ୍ଟା କରନ୍ତୁ ଆପଣ ବି ଲେଖେଇ ଦିଅନ୍ତୁ। ପଢ଼ନ୍ତୁ ଧୀରେ ଧୀରେ ପଢ଼ିବେ ଆଉ ପଣ ରାତିରେ ବି ଆରାମ ସେ ପଢ଼ିପାରିବେ। ଭାଇ ଯେତେବେଳେ ନଥିବେ ଉଁ କ ତମ ଝିଅକୁ ବି ତ ପଢ଼େଇ ପାରିବେ ଆପଣ। ସେ ପାଠଟେ ଶିଖିଥିଲେ ପାଠ ବୁଝିଲି। ଚେଷ୍ଟା କରନ୍ତୁ ଯେମିତି ହେ ହେଇଯିବ ଏଇ ବର୍ଷ ଭିତରେ ନାଁ ଲେଖେ ଦିଅନ୍ତୁ। କାରଣ ଆଗକୁ କେମିତି କଣ ହବ ସିଚୁସନ ଜଣା ନାହିଁ କାହାର। ଲେଖେଇ ଦେଇଥାନ୍ତୁ ବୁଝିଲେ ମ୍ୟାଡ଼ାମ।
ହଁ ନିହାତି ଲେଖେଇ ଦେବି ବହି ବିି ମୋ ପାଖ ଅଛି ଯଦି ଚେଞ୍ଜ ହେ ଥିବ କି କଣ ଜଣା ନାହିଁ ଯଦି ଚେଞ୍ଜ ନ ହେଇଥିବ ତ ନିହାତି ମୁଁ ବି ଭାବୁଛି ଟ୍ରାଏ ଚେଷ୍ଟା କରିବି।
ଆଜ୍ଞା ଆଜ୍ଞା ହେଇଯିବ। ହେଇଯିବ କିଛି ଯେମିତି ହବନି ବୋଲି ତ ନାହିଁ। ସବୁ ହେଇପାରିବ ମଣିଷ ମଣିଷକୁ ଯେମିତି ଯୋଉ ଜାଗାରେ ରଖିନେ ସେ ଏ ସବୁ ଜିନିଷ କରିପାରିବ ଖାଲି ମଣି ଯୋ ଫାଷ୍ଟ କିଛି ଦିନି ତାକୁ ମାନେ ଭଲ ଲାଗେନି ସେ ଜିନିଷ କରିବା ପାଇଁ। କିନ୍ତୁ ଏକୋଇଶ ଦିନ ପରେ କି ମାସେ ପରେ ସେ ତା ସିକିବା ତାକୁ ମଣିଷକୁ ଯୋଉ ସିଚୁ ମାନେ ଯୋଉ ଇଏରେ ରଖିବେ ଯୋଉ କାମରେ ଦେବେ ସେ ସେଇ କାମ କରିଦବ ସବୁ କାମ କରିଦବ ଖାଲି ଟିକେ ଫାଷ୍ଟ ନୁଆ ନୁଆ ଭଲ ଲାଗେନି। କାମ।
ହଁ ଅଭ୍ୟାସ ହେଇଗଲା ସବୁ ହେଇଯିବ ଆଉ କୋଉ ଜିନିଷ ବି ଫାଷ୍ଟ ଟାଇମ୍ ପ୍ରଥମ ଥର କଲେ କିଛି ବି ଭଲ ଲାଗିବନି। ତାପରେ ଧୀରେ ଧୀରେ ଅଭ୍ୟାସ ହେଇଗଲେ ସମସ୍ତେ ଆପେ ଆପେ କରିବେ ଆମେ ବି ଯୋଉ ରୋଷେଇ ତ ଆମକୁ ପସନ୍ଦନି ପୁଣି ରୋଷେଇ କରିବାକୁ ପଡିଲା ତାପରେ ଏବେ ପସନ୍ଦ ହେଇଗଲା।
ଆଜ୍ଞା। ଏଇଟା ତ ବଡ ମାନେ ଇଏ ଏଗଯାମ୍ପଲୁ ଆ ଆଉ କଣ। ଆଉ ସମସ୍ତେ ଭଲ ଅଛନ୍ତି ନାଇ ଘରେ?
ହଁ।
ଆପଣ ପରିବାରରେ କେତେ ଜଣ ରହୁଛନ୍ତି କି?
ଆମେ ପରିବାରରେ ତିନି ଜଣ ରହୁଛୁ।
ଆଜ୍ଞା ଆଜ୍ଞା।
ତିନି ଜଣ ରହୁଛୁ।
ଆଜ୍ଞା ଓହୋ ଅଲଗା ରହୁଛନ୍ତି ନାଇ, ମା ବାବା?
ମୋ ମା ବାପା ଅଛନ୍ତି କିନ୍ତୁ ମୁଁ ତ ଶାଶୁ ଘରେ ରହୁଛି ନା।
ଆଜ୍ଞା।
ଆଉ ହଉ ସ୍ୱାମୀଙ୍କ ବାପା ମା ସେ ନାହା ଏଇ ସେ ସ୍ଵର୍ଗ ବାସି ହେଇ ସାରିଲେଣି ହଁ।
ଆଜ୍ଞା ହଁ ହଁ। ଆଉ କଣ କଣ ଟା ହେଇଥିଲା କି ମାନେ ବାବା ମାଙ୍କର କିଛି ଅସୁବିଧା ହେଇଥିଲା କି?
ହଁ ତାଙ୍କ ମାଆଙ୍କର କିଡ଼ନୀ ଖରାପ ହେଇଯାଇଥିଲା। ଆଉ ତାଙ୍କ ବାପା ଏମିତି ଗୋଟେ ଦିନରେ ଝାଡା ବାନ୍ତି ହେଇକି ଗୋଟେ ଦିନରେ ହିଁ ଚାଲିଗଲେ।
ଉଁ। ଉଁ।
ସେ ସବୁ ହଁ ମୁଁ ବାହାଘରୁ ନାଇଁ ଆମ ସେ ଏରିଆ ନା ସେ ଅଧିକାଂଶ ଘରେ ଘରକ ଅଛନ୍ତି କିଡ଼ନୀ ପେସେଣ୍ଟ ଅ ଛନ୍ତି।
ଆଜ୍ଞା ଆଜିକାଲି ତ ସମସ୍ତଙ୍କର ପ୍ରାୟ ମାନେ ଇ ବହୁତ ଲୋକଙ୍କର କାର କେତେବେଳେ କଣ ହଉଛି ଜଣା ପଡୁନି। ଆଜ୍ଞା ହଉ ଠିକ୍ ଅଛି ଆପଣ ବି ଦେଖିକି ଚାହିଁ ରହିବେ ଭାଇଙ୍କୁ ବି ଦେଖିବେ ଏଇ ଝିଅ ବି ଦେଖିବେ ଲେ ଯେତି ଅସୁବିଧା କିଛି ନ ହଉ। ହଁ ଦିଦି ହଉ ଦିଦି ରଖିଲି ଆଜ୍ଞା।
ହଁ ହଁ।
ଧନ୍ୟବାଦ।
ହା ଲୋ